ହ।
ହ୍ୟାଲୋ।
ହଁ କଣ କରୁଚ?
ଏ ରୋଷେଇ କରୁଚି ଆଉ।
ଉଁ ହୁଁ।
ତମ୍ ତମେ କଣ କହିଲେ?
କହିଲି ତମ ନାଁ କଣ?
ମୋ ନାଁ ରେନ୍
ହୁଁ ହୁଁ।
ଖାଇସାରିଲଣି?
ହଁ ଖାଇସାରିଲିଣି ମ।
ଅଁ ହଁ।
ତମେ କଣ ଟିଫିନ ଖାଇଥିଲ ନା କଣ?
ନାଇ ମୁଁ ଆଜି ପଖାଳ ଖାଇଦେଇଥିଲି।
ଓହୋ।
ପଖାଳ ମାଛ ଆଣିଥିଲେ ତ ଖାଇ ଦେଇଥିଲି ମା ଛ ଭଜା ପଖାଳ ଖାଇଦେଇ
ଓଃ ହଁ। ଆଉ ଦେହ ଭଲ ଅଛି?
ହଁ ଭଲ ଅଛି।
ଆଁ ହାଁ।
ଆଉ ରଜରେ ତମେ କୁଆଡେ ଯା ଇଥିଲ ବୁଲିଆକୁ?
ବୁଲିବାକୁ ନାଇଁ ମ ଯାଇନୁ। ଏଇ ଛୋଟ ପିଲା ଧରିକି କୁଆଡ଼େ ବୁଲିଯିବୁ।
ଓହୋ। ଛୋଟଛୁଆ ସେ କେତେ ବର୍ଷର କି?
କଣ ନାଇଁ ବର୍ଷଟେ ମ।
ଓହୋ। ହଁ ଆଉଟିକେ ବଡ଼ ହେଇଯା ଆରବର୍ଷକୁ ବୁଲିବ ଆଉ।
ଲେ ହଇରାଣ
ହଁ ତମର କୋଉ ଗାଁ?
ଆମର ଏଇ ସଁପଡ଼ା।
ଓ ସଁପଡ଼ା ଆମର ବା ତମ ଗାଁ ପାଖରେ।
କୋଉ ଗାଁ?
ନୂଆଁ ଗାଁ ପାଖରେ।
ନୂଆ ଗାଁ ପାଖରେ ବୋଲେ କୋରଡା?
ନାଇଁ ଶିଖର ଗଛ।
ସିକର ଗଛା। ଓହୋ ହଁ ହଁ।
ହୁଁ ହୁଁ।
ହୁଁ ଜାଣିଛି।
ଜାଣିଚ?
ହଁ।
ଓ ଆଉ ଆମ ଭାଉଜ ବି ସେପଟ ସେପଟ ଲାଇନରୁ ଆସିଚନ୍ତି।
ଓହୋ ସମପଡା ପଟୁ?
ହୁଁ।
ହୁଁ ହୁଁ।
ହଁ। ଆଉ ତମ ଶାଶୁ ଶ୍ୱଶୁର କଣ କରୁଛନ୍ତି?
ମୋ ଶାଶୁ ନାହାନ୍ତି।
ଆଉ ନାହାନ୍ତି।
ନାଁ।
ତୁମ ଶଶୁର ଖାଲି?
ହଁ ଶ୍ବଶୁର କୁ ଦିଅର।
ହଁ ତମ ଦିଅର ବାହାହେଇ ନାହାନ୍ତି?
ନା ବାହାହେଇ ନାହାନ୍ତି ବାହାଘର ହବ ଆଉ?
ଅ ଦିଅର କଣ କରୁଛନ୍ତି?
ସେ ହେଇ ଦୋକାନରେ ଅଛନ୍ତି?
ଦୋକାନ ଦୋକାନ ଦେଇଚ?
ହୁଁ। ଏଇ ଗ୍ରୋସରୀ ଏକା ସବୁ ମିଳୁଛି?
ଆଉ ସକାଳେ କଣ ରୋଷେଇ କରିଥିଲ ତମର ଆଜି?
ଆମର ହେଇ ଭାତ ଡାଲି ଆଉ ମାଛ ବେଶ ରେ ଦେଇକି ଭଜା ହେଇଥିଲା।
ହ ଆଜି ତ ବାର?
ତମ ବାବୁ?
ସେ ମେଡିସିନ ଷ୍ଟୋର?
ଆ ଭଲ ତ ତମର?
ମେଡିସିନ ଷ୍ଟୋର କଣ ଆମର କି?
ଆଉ।
ହଛନ୍ତି ନାେ
ହଁ ହଉ ରହନ୍ତୁ ଭଲ ତ
ତମେ ଚିହ୍ନିଥିବ ପହେଲେ।
କହୁନ।
ନୂଆ ଗାଁ ର। ତ ପ୍ରତିଷ୍ଠା ମେଡିସିନ ଷ୍ଟୋରରେ ରହୁସନ୍ତି।
ଓହୋ ପ୍ରତିଷ୍ଠାନ ଏଇ ଯେଉ ଗୋଟ ତି ଉଣ ବେଟିକଲ ସନାରେ ଗୋଟେ
ନାଇଁ ନାଇଁ
ଆଉ ଗୋଟେ ଯେଉଁ ସି ଭିତ୍ର ମାନେ ବଜାର ଆଡ଼କୁ କି?
ହଁ ସେ ମଝିରେ
ହଁ ହଁ ହଁ ହଁ ହଁ ସେପ ଟୁ ଗୋଟେ ଯାଇଚି ହଁ।
ତ କେତେ ମେଡିସିନ
ହଁ କେତେ ଅଛି। ଏଇ ଥାନା ଆଗରେ
ନାଇଁ ଥାନା ଆଗରେ ସେଇଟା ବୋଧେ ମା ମଙ୍ଗଳା
ହହୋ ସେଟା ମାଆ ମଙ୍ଗଳ ଥାନା ଘରେ ଗୋଟେ ମା ମଙ୍ଗଳ ଆଉ ଗୋଟେ ଆଉ ଗୋଟେ ତାହେଲେ ସେ ଜଣୁ
ହୁଁ।
ହ ଆଉ ଏଇଠି ଅଛୁ ସମସ୍ତେ ଆମେ ଏଇଠି ତ ରହୁଛେ ଭୁବନେଶ୍ୱରରେ ରହୁଛୁ।
ଓହୋ।
ଶାଶୁ ଶ୍ୱଶୁର ଗାଁରେ ରହୁଚନ୍ତି ଆଉ।
ଓହୋ ତମେ ମ୍ୟାରେଜ
ହଁ ଆମର ଝିଅ ପଢିଲାଣି ବସ୍
ଅହ।
ପ୍ଲଥ୍ରି ପଢ଼ିଲଣି।
ଓହୋ।
ପୁ ପଡ଼ିଲାଣି ପ୍ଲସ୍ ଟୁ
ଆଛା।
ବଡ ବଣାଇଡଣି
ସେ କୋଉଠି ପଢୁଛନ୍ତି।
ସେ ଝିଅ ପଡ଼ିୁଛି ରମା ଦେବି
ହୁଁ ହୁଁ।
ପୁଅ ପଢ଼ୁଥିଲା ଏଇ ଯେଉଁ ରାଜଧାନୀ କଲେଜ
ହଁ ହଁ ଆଉ ତମ
ତାର ଏକ୍ଜାାମ ସରିଲ ବା
ହଁ ହଁ।
ହୁଁ।
ତମ ଶାଶୁ ଶଶୁର?
ସେ ଗାଁରେ ଅଛନ୍ତି।
ହଁ ହଁ ଗାଁରେ?
ସେ ଗାଁରେ।
ହୁଁ ହୁଁ।
ଏବେ ତ ଏମାନେ ଯାଇଥିଲେ। ସେ ଯାଇଛ ତ ଏ ଯାଇଛନ୍ତି ଏ ସାଇଟି ଉପରୁ।
ହୁଁ ହୁଁ। ଗାଁକୁ କେତେବେଳେ ଆସୁ ନ?
ଯାଇନି ଏବେ, ଏଇ ମାର୍ଗଶିର ମାସରେ ଯାହା ଯାଇଥିଲି।
ହୁଁ ହୁଁ।
ଏ ଛୁଆ ଯାଇଥିଲେ ଏବେ ଉ
ହଁ ହଁ।
ଏଇ ବାପ ପୁଅ ଯାକ ଯାଇଥିଲେ ଏବେ।
ରଜକୁ ଆସୁନା?
ନା। ରଜରେ ବି ଆ ମଗାଁ ନାଚ ହେଇଛିଲ
ହୁଁ ହୁଁ।
ନାଚ ହେଇଛି ଯାଇନେଲେ ମୁଁ ସେଇ ମାର୍ଗଶୀର ମାସରେ ହିଁ ଯାଏ ଖାଲି। ଗୁରୁବାରକୁ।
ହଁ।
ତମର ଅଛ ଗୁରୁବାର ନା?
ହଁ।
ଗୁରୁବରେ ମାଣବସା ଅଛି?
ମାଣବସା ନାହିଁ ଖାଲି ଗୁରୁବାର ପୂଜା ହରକା।
ଛି ମାଣଵସା
ହୋ ହଁ।
ମାନ‌ଓସା ଅଛି ଆମର, ତମର ଖାଲି ଚିତ୍ତା ଦଉ ଥଵ।
ହୁଁ?
ଚିତ୍ତା ଦଉଚ ନା ନାହିଁ?
ହଁ ଚିତା ହଲକା ଦିଆହଉଛି।
ଓହ।
ଯେମିତି ପୂଜା ହେରକା ହଉଛି, ପୂଜା ହଉଛି। ଖାଲି ମାଣ ବସାଉନି ଆଉ।
ହଁ ହଁଁ ଉମୁଁ ଜାଣି ମାଣବସା ନାହିଁ ଆଉ।
ହଁ ଖାଲି ବୃବାର
ଆମର ଗାଁ ଠିଲେ ଗାଁ ଠିଲେ ମାଣ, ଖାଲି ଗୁରୁବାରେ ପୂଜା କରୁଛନ୍ତି ମାଣ ଏବେ ବାପା ଯାଇଥିଲେ ପାଇଥିଲେ ବି
ହୁଁ।
ଏ ସମୁଦ୍ର କୁଳରୁ
ହୁଁ। ତାହଲେ କଉଠି ଥିଏ ଆଉ।
କଣ କହିଲେ?
କହିଲେ ତାହେଲେ କରୁଥିବେ ମାଣବସା।
ଏ ତ ନାଇଁ ତାକୁ ପଚାରିଲେ ଯେ ନା ଆଣିିଲେନି ତ।
ଆଣିବା କଥା ନା ଆଉ।
ହଁ। ଆଣିଆ କଥା ନା। ଆମର ଏ ମନଣନ୍ଦ ଘର ପାଇଲେ ଯେ ଜଣିଛନ୍ତି। ବସୁଛନ୍ତି ହୁଁ ତାଙ୍କର ଏ ମାଣ ବସିଲେଣି ଦି ବର୍ଷ। ସରିଲା।
ଆଂହ୍ନ।
ଆଉ ଗୋଟେ ନଣନ୍ଦ ଘର ଯେଉଁ। ହସ୍ରରୁ ଝଅ ସିଏ ବି ପାଇକି ଆଣିକି ବସେଇଲେଣି ଦୁଇ ତିନି ବର୍ଷ ହେଲା।
ହଁ।
ଦି ତିନି ବର୍ଷ ହେଲା। ଆଉ ତମ ଝିଅ ନାଁ। ହଁ।
ଝିଅ ନୁହଁ ପୁଅ ହଁ ଏଇତ ନ ବିଭ୍ରାଂଶୁ ଗାଇଛି।
ଓ ହୋ ତମ ନାଁ।
ମୋ ନାଁ ଶୁଭସ୍ମିତା।
ହଁ ହ ପୂଜା ପୂଜା ବା ଆମ କଣ ଝିଆନ ଆମ ଝଅ ନା। ହୁଁ। ଆଉ କଣ ଆଉ ସମସ୍ତେ ଭଲ ଅଛନ୍ତି।
ହଁ ସମସ୍ତେ ଭଲ।
ହୁଁ ଆଉ ଯାଇନ ତମ ଘର ଆଡେ।
ନାଇଁ ମା ହେଇଠି ଥିଲି ମୁଁ ଏବେ ଆସିଛି।
ବେଶ।
ହଁ ଏଗାର ମାସ ରହିଲି ତାପରେ ଏବେ ଆସିଲି ଆଉ।
ହଁ ଆଉ ଛୋଟ ଛୁଆକୁ ନେଇାଇକ କଣ କରିବ।
ହଁ। ନାହାନ୍ତି ନା କିଏ କରିଦବା।
ଶାଶୁ ଥିଲେବି ଭାରି ହଇରାଣ ଏଇ ଛୋଟ ଛୁଆ କୁ ନେଇକି। ରୋଷେଇବାସ ନକଲେ ସେ ଏ ପାଟି ତୁଣ୍ଡ କରିବେ।
ହଁ।
ଆମ ତ ଯେତେବେଳେ ମୋ ଝିଅ ହେଲା ଏଇ ଭୁବନେଶ୍ୱରରେ ରହିଲି ମୋ ଆଇ ଆସିଲା। ତାପରେ ମୁଁ। ପୁଅ ହେଲା ବେଳକୁ ଆଉ ସେ ମାଆ ହଇ ଆସିପାରିଲାନି।
ହୁଁ।
ଆଉ ସେତେବେଳେ ଗାଁ ଗ ଗାଁରେ ରହିଲି ବର୍ଷେ ହଁ ବର୍ଷେ ରହିଲି।
ହୁଁ ହୁଁ।
ବର୍ଷେ ରହିଲା ପରେ ଯାଇକି ଏଠୁ ଆସିଲେ ନହେଲେ କିଏ ଛୋଟ ଛୁଆକୁ ନେଇକି ଇଏ କରିବ।
ହଁ।
ନିଜେ ରୋଷେଇ କରିବ ଖାଇବ ପିଇବ ତା ତାଙ୍କ ଦାୟିତ୍ୱ।
ଆମର ଟିକେ ପୁଅର ଜନ୍ମ ପରେ ତା ଦେହ ଟିକେ ଖରାପ ହେଇଥିଲା ତ। ହେଇଥିଲାଗି ରହିଥିଲି ଆଉ।
ଏଇ ଥଣ୍ଡା ଜର ନା ଆଉ କଣ?
ନାଇଁ ମ ଏଇ ଥଣ୍ଡା ଜନ୍ମରୁ ତାର ଥଣ୍ଡା ହେଇକି ନାକରୁ ପାଣି ବାହାରୁଥିଲା ନିଶ୍ୱାସ ନବା ଟିକେ କଷ୍ଟ ହଉଥିଲା ତା
ଓହୋ ଏ ଭଲ ହେଇଗଲାଣିି ତ।
ହଁ ଏବେ ଭଲ ହେଇଯାଇଚି। ଏଇ ତ ଆଉ ଖାଲି କହିସନ୍ତି। ଏଇ ଭୁବନେଶ୍ୱରରେ ଅଛି।
ଓହୋ ସେଇଠି ଦେଖିଲ।
ହ ଏଇଠି ମୋ ମାମୁଁ ରହୁଛନ୍ତି ତ।
କୋଉଠି ଏଇ ଭୁବନେଶ୍ୱରରେ?
ହଁ ଛଅ ନମ୍ବର ମେଡିକାଲରେ।
ହଁ ହଁ ଆଉ ଭଲ ସେଇଠି
ହେଇ ତାଙ୍କ ପାଖରେ ରହୁଛନ୍ତି ମାମୁଁ।
ହଁ।
ହେଇଥିଲାଗି ଚିହ୍ନା ଲାଗି ହେଲା ନା ଆଉ ନହଲେ ଆମେ କଣ କରିପାର ଥାନ୍ତୁ କି ଏଇଠି ପା ହଁ ନହେଲେ ନୟାଗଡରେ ନୟାଗଡ ଯୋଉ ରଖିଲେ ସକାଳୁ ତାପରେ ସନ୍ଧ୍ୟା ବସେଇକି କହୁଛନ୍ତି ଆଶା ନାଇଁ ଧରିକି ପଳଉ ଭୁବନେଶ୍ଵର।
ଓ ଏମିତି କହିଲେ।
ହଁ ତାପରେ ହେଇଠି ମାମୁଁ ଥିଲେ ବୋଲି ସେ ସାର୍ ଙ୍କୁ କହିକି ରଖେଇଥିଲେ ଗଲା ବସି ଗଲାଣି ବାରଟା ରାତି।
ଓହୋ ନାଇଁ ନାଇଁ ଯୋଉଠି ଚିହ୍ନା ଥିବ ହେଇଯିବ।
ହଁ ଆମର ଏଇଠି ତାପରେ ମୁଁ ପୁଣି ସିଜରିଙ୍ଗ ରେ ହେଇଥିଲା ନା।
ଓ ସିଜରିଙ୍ଗ ଛୁଆ?
ହଁ।
ହଁ ଓଜନ ମାନେ କେତେ ଥିଲା? ତିନ କିଲେ ନା
ହଁ ତିନି କିଲ ଶହେ ଥିଲା। ଠିକ ଥିଲା ହେଇ ଖାଲି ଥଣ୍ଡା ଲାଗି ଖାଲି ତା କଫ ଟା ଟିକେ ଆଡେଇ ଦେଇଥିଲେ ହେଇଥାନ୍ତା। ଇଏ କହିଲେ ନାଇଁ ଧରିକି ପଳ।
ଓହୋ ଏଇ ଡ୍ରା ଡକ୍ଟରମାନେ ବି ଡରେଇ ଦଉନାହାନ୍ତି?
ତାପରେ ନୟାଗଡ଼ରେ ଆମର ସୁବିଧା କିଛି ନାହିଁ। ସେ ସିରିଅସ ହେଲା ଠୁ। ପିଲା ଦେହ ସେ ଛାଡିଦେବେ। ତାଙ୍କର କଣ ଅଛି ବଞ୍ଚିଲେ କି ମରିଗଲେ କେତେ ହଁ। ତାପରେ ସେଇଠି ଏଇଠି ରହିଲା ଆଁ କେତେ ଦିନି ତାପରେ ମୁଁ ଏଠି ସିଜରିଙ୍ଗ ଫିଟିଲା ପରେ ମୁଁ ସେଠି ଗଲି ନା। ତାପରେ ଆସିଲୁ ଆଉ।
ହଁ।
ହୁଁ।
ସବୁ ତ ସୁବିଧା ଥିବ ଘରେ ଆଉ। ଟ୍ୟାପ ଫ୍ୟାପ ଲଗେଇ ଦଉନ। ଲଗେଇନ?
ହଉ ଆଉ।
ହଁ ହଁ ହଁ ହଁ ହଁ। ହଁ। ଆହେ। ।